କୁହ।
କଣ କରୁଚୁ?
ଏଇ ବୁଲୁଛି ଆଉ।
ବୁଲୁଚୁ।
ହଁ।
କୁଆଡ଼େ ବୁଲୁଛୁ?
ଏଇ ଆମ ପଡ଼ିଆ ଆଡ଼େ ବୁଲୁଚି ଆଉ ତମେ କଣ କରୁଚକି?
ମୁଁ ଏଇ ବାଡ଼ିଆଡ଼େ।
ଓହୋ।
ଆଉ।
କଣ ସବୁ ଚାଲିଚି?
ଏଇ ଗଛ ବାଡ଼ିରେ ସବୁ ଗଛ ଲଗାହଇଚିତ।
ହଁ।
ସେଇ ଗଛରେ ପାଣି ଦେଉଥିଲି ଆଉ।
ଓହୋ ଆଉ ରଜ ସ୍ପେଶିଆଲ କଣ ସବୁ ହଉଚି?
ରଜ ନା
ହଁ।
ରଜତ ଆଉଚି। ହେଲେ ପଇସା ପତ୍ର ଟିକେ ବଜେଟ ଟାଇଟ୍ ଅଛି। ଦେଖିଆ ରଜ ବେଳକୁ କଣ କରିବା ଆଉ।
ଓହୋ। ରଜତ ତିନି ଦିନି ଆଉ ପିଠା ପଣା ଖାଲି ହବ ଆଉ।
ହଁ।
ଆଉ?
କଣ ଚାଲିଥିଲା ରଜ ପାଇଁ?
ନା ଆଉ କଣ କଣ ଗପ ଚାଲିଥିଲା?
ଆ?
କଣ ଖାଇଥିଲ?
ମୁଁ ନାଇଁ ଏ ଗାଧୁଆଳେ ଭାତ ଡାଲି ଆଳୁ ଚୋଖା ଆଉ ବାଇଗଣ ଭର୍ତ୍ତା।
ଓହୋ ଭଲ ଆଉ। ହ
ଆଉ ତୁମେ କଣ ଖାଇଥିଲ?
ମୁଁ ସେଇ ଗରମ ଭାତ ଡାଲି ଭେଣ୍ଡିଆଳୁ ଭଜା ଆଉ।
ଓହୋ।
ହଁ।
ଆଉ ଦେହ ପା ଭଲ ସବୁ?
ହଁ ଦେହ ପା ଭଲ। ତମର ସବୁ ଦେହ ପା ଭଲ ନା?
ହଁ।
ଅହ।
ପଡିଆକୁ କଣ ଏକା ଯାଇଛ ନା ଆଉ ସବୁ ସାଙ୍ଗଛୁଆ ମିଶି ଯାଇଛ?
ହଁ ସାଙ୍ଗ ଛୁଆ ଅଛନ୍ତି ବସିଛନ୍ତି ମୁଁ ଏଇଠି ଛିଡା ହେଇଛି ଆଉ।
ଓହୋ।
ହଁ।
ବଢ଼ିଆ ପବନ ଦଉଛି ପବନ ଖାଉଛି ଆଉ କଣ।
ହଁ। ଚାରିଟା ବେଳେ ତ ଦିନ ପଳେଇ ଆସୁଛୁ ପଢିଆଡେ ବୁଲିିତେ ପାଇଁ ଆଉ।
ହଁ ଏଇ ଶୁଣା ସ୍କୁଲ ଛୁଟି ଅଛି ନା କଣ?
ହଁ।
ହଁ। ଆଉ
ନା ଆଉ କଣ।
ଆଉ ରଜରେ ଏଥର ଡ୍ରେସ ଫେସ କିଣା କିଣି କଲଣି ନା?
ହଁ କାଲି ଯାଇଥିଲୁ ବଜାର ଡ୍ରେସ୍ ଆଣିଲୁ ଆଉ।
କଣ ଆଣିଲ?
ଆଛା କୁର୍ତି ପ୍ୟାଣ୍ଟ।
ଓ କଣ ଗୋଟେ ହଳ ନା କେତେ ହଳ?
ନାଇଁ ଦି ହଳ।
ଦି ହଳ।
ହଁ।
ଏ ରଜ ବା ଚାରି ଦିନି ନା କଣ?
ନାଁ ମ ତିନ ଦିନି।
ଆ ରଜ ତିନି ଦିନ ହେ ତିନି ହଳ ଡ୍ରେସ ଦରକାର ନା ଦି ହଳରେ ହବ ନା।
ଦି ହଳ ଡ୍ରେସ ଆଉ ହଳେ ଶାଢୀ ଆଉ।
ଓହୋ ଶାଢ଼ୀ। ଶାଢୀ ପିନ୍ଧିନେ ପୁରା ଫଟୋ ଉଡିବ ପୁରା ଆଉ ଇନଷ୍ଟାରେ ଆଉ।
ହଁ।
ହଁ।
ତମର କଣ ହେଇଛି ରଜରେ?
ମୁଁ ରଜ ପାଇଁ ଡ୍ରେସ ଆଣି ନେଇଁ ଆଣିନି।
ପାଞ୍ଚ ଦିନି ଆଉ।
ହଁ ଆଣିମି ମୁଁ ଗୋଟେ କଣ ଏ ଗୋଟେ ପେଣ୍ଟ୍ ଖଣ୍ଡେ ସାର୍ଟ ଖଣ୍ଡେ ଆଣିମି ଆଉ।
ହଁ ହଳେ ନା ତିନଟା ଆଣିବ ତିନି ଦିନି ରଜ ପାଇଁ?
ନା ଗୋଟେ ହଳେ ଆଣିମି ସାର୍ଟ ଗୋଟେ ଫର୍ମାଲ ପେଣ୍ଟ୍ ଗୋଟେ ଆଣିମି।
ଓ ହୋ। ଆଉ ତିନିଟା ଆଣିଆ କଥା କି ନାଇ ତିନି ଦିନି ରଜ ତିନିଟା ପିନ୍ଧିବ।
ଦଉନା ପଇସା ପଇସା ପତ୍ର ନାଇଁ।
ଓ ହୋ।
ପଇସା କିଛି ପଠାଅ।
ପଠେଇବା ଆଉ।
ହଉ ପଇସା କିଛି ପଠେଇବ ଯଦି ତାହେନେ ଯିବା ରଜ ପାଇଁ ଟିକେ ଭଲସେ ଡ୍ରେସ ପତ୍ର କିଣା କିଣି କରିବା। ଆଉ ଟିକେ ଖାଇବା ରଜରେ ଟିକେ ବୁଲିବା ଏଇଆ ଆଉ।
ହଁ। ରଜ ରଜ ଫାଷ୍ଟ ନ ବୋଧେ ରବିବାର ପଡୁଚି।
ବୋଧେ ମୁଁ ଆଉ ଦେଖିନି।
ହଁ ଆଉ ସେଇଦିନ ଯାହା ଆଇଁଷ ଖାଇବ ତାପରେ ସୋମବାରେ ମଙ୍ଗଳବାରେ ଆଉ କଣ ଆଇଁଷ ଖାଇହବ।
ନା ଆଉ ଆଇଁଷ ଖାଇବାକୁ କଣ ଭଲ ଲାଗୁଚି।
ହଁ।
ଆମିଷ ଆଉ ଭଲ ଲାଗୁନି ଏବେ ଟି କେ ନିରାମି ସୁସ୍ଥ ସବଳ ଜିନିଷ ଟିକେ ପନିପରିବା ଟିକେ ଖାଇବା ଆଉ।
ହଁ।
ହୁଁ।
ପନିପରିବା ତ ଓ ସଖାଳେ ରୁଟି ଭଜା ଆଉ।
ରୁଟି ଖାଉଚୁ ସକାଳେ?
ହଁ।
ପଖାଳ ଖାାଉନୁ?
ନା ପଖାଳ ଖାଇଲା ବେଳୁ ଥଣ୍ଡା ଧରୁଚି ବା।
ତୁ ଦେଶୀ ପିଲା ହେଇପାରିବୁନି ହେସ୍ ପଖାଳ ଖାଇଲା ବେଳକୁ ଥଣ୍ଡା ହଉଚି ଆଉ କଣ ହବ।
ହଁ ତମେ କଣ ପଖାଳ?
ଆ ପୁରା ପଖାଳ ବାସି ପଖାଳକୁ କଞ୍ଚା ଲଙ୍କା ଦଳିକି ଟମାଟୋ ବଡି ବାଟିକି ଆ ପୁରା ଚଢେଇ ଦେଉଚୁ ଆଉ।
ଓହୋ ଆଉ ବଢିଆ ହଉ ଥିବ ଖରା ଦିନେ ଆଉ।
ହଁ ଖରା ଦିନେ ଆତ୍ମା ତୃପ୍ତି ହବା ଦରକାର ନା ଆଉ।
ଅ ହ।
ନହେଲେ ଇଏ ଯୋଉ ଖରା ହଉଚି ସଂଷ୍ଟ୍ରୋକ ଫଂଷ୍ଟ୍ରୋକ ହେଇଯିବ ପୁରା।
ହଁ ଖରା ବହୁତ ଜୋରରେ ହଉଛି ଆଉ।
ହଁ ଆ ଘରେ ପା ଫ୍ୟାନ କୁଲର ଗୋଟେ ନୂଆ ଆଣିଛି।
ହଁ।
ହଁ ହେଇକି ବି ସେ ହଉନହିଁ ସୁବିଧା।
ଆଉ ଗୋଟେ ଏସି ଲଗେଇ ଦିଅ।
ଇଲୁ ବାପିଲୁ କଁ କହିଦେଲ ଏସି। ଏ ବହୁତ ଟଙ୍କା ପଡ଼ୁଛି ବଜେଟ୍ ବହୁତ ସେ ପୁରା ବାହାରେ।
ହଁ ଯାହାର ପଇସା ଥିବ ସିଏ ଲଗେଇବା ଆଉ କଣ।
ହଁ ତମର ଥିବେ ଆଉ ତୁମେ ଲଗେଇଥିବ ଆଉ।
ହଁ ଆମର ଗୋଟିଏ ଅଛି।
କେତେ ଗୋଟେ ଟନ ବାଲା ନା।
ହଁ।
ଅ ଦାଣ୍ଡ ଘରେ ଲାଗିଛି ନା ତମ ରୁମ୍ ଲାଗିଛି?
ନାଇଁ ନାଇଁ ଆମ ରୁମରେ।
ହଁ ତ ରୁମ ପୁରା ଚିଲ୍ କରିଦଉଥିବା ଆଉ।
ହଁ ହଁ। କେତେବେଳେ ଟିକେ ଖରା ବେଳେ ଲଗେଦଉଛ ଆଉ ରାତିରେ ଶୋଇଲା ବେଳେ ଆଉ କଣ।
ଓହୋ ଇଲେକ୍ଟ୍ରିକ ବିଲ୍ ଉଠିବ ବ ଆ ଲଗନା ବୋଧେ।
ହଁ ସକାଳ ତ ଟିକେ କାଉଁଳିଆ ପାଗ ବି କରିଦଉଛି ଆଉ କଣ।
ଓ ହୋ। ଆଉ ୟାପରେ ଏଇ ସମୟ ପ୍ଲାନିଂ କଣ ଆଉ?
ପ୍ଲାନିଂ କଣ ପାଠ ପଢା ପଢିଆ ଆଉ କଣ।
ନା ଏବେ କଣ ଯୋଉ ପଡିଆରୁ ଆସିକି କୁଆଡ଼େ ଯିବ ନା ପାଠ ପାଠ ପଢ଼ା ହେବ ନା ଟ୍ୟୁସନ୍ ନା କଣ?
ହେ ଟିଉସନ ଯିବୁ ସାତରେ ହଁ। ହଁ ସାତଟା ରୁ ଆଠଟା।
ଓହୋ ତାନେ ଗାଁରେ ବୋଧେ?
ହଁ।
ଉୁଁ ହୁଁ କୋଉ ସବଜେକ୍ଟ ରେ ଟଟିୁସନ ହଉଚ?
ହିଷ୍ଟ୍ରି ଜୋଗ୍ରାଫି।
ଓ ହିଷ୍ଟ୍ରି ଜୋଗ୍ରାଫି? ହିଷ୍ଟ୍ରି ଯୋଗାଇ ଘରେ ବସି ପଢୁନା ଟ୍ୟୁସନ ହେଉଛ ହିଷ୍ଟ୍ରି ଯୋଗାଫି।
ଘରେ ବସି ପଢୁଛି ଆଉ ଟିକେ ମନେ ରଖିବା ପାଇଁ ସାର୍ଟ ଟିକେ ଭଲସେ ବଢ଼େଇବେ ଆଉ।
ଗୋଟେ ଭଲ ପରିବେଶ ଟିକେ ପଢିବା ପାଇଁ ଦରକାର ଆଉ। ନା କଣ? ଅଁ ହଁ।
ଆଉ ତମର କଣ?
ମୁଁ ମୁଁ ହେଇ ଘରେ ଏବେ ଘରକୁ ଯିବି। ଯାଇକି ଟିକେ ଗୋଡା ହାତ ଧୋଇହେଇକି ଟିକେ ସନ୍ଧ୍ୟା କରିକି ମୋର ଟିକିଏ ଗୋଟେ କାମ ଅଛି କରିବି ଆଉ। ଘରେ ଆଉ।
ନା।
ଆଉ?
ଆଉ ସବୁ ଭଲ ଆଉ। ଘରେ ଦେହପାଙ୍କର ଦେ ଭଲ ନା ବାପା ମାଙ୍କର?
ହଁ ଦୁଃଖ ସୁଖ ଲାଗି ରହିଛି, ମାଙ୍କ ଟିକେ ଦେହ ଟିକେ ଆଉ।
ଅଃ ହଁ ସମସ୍ତଙ୍କର ତ ସେଇ ଆଉ। ସବୁବେଳେ ଚାଲିଛି।
ହଁ ପା। କଣ କରିବା।
ଜେଜେ ଙ୍କ ର?
ଜେଜେ ଙ୍କ ଦେହ ଭଲ ଆଉ ସେଇଭଳିଆ ଆଉ ଏ ପା ଜେଜେ ମୁଁ ବା ଏଇ ବାଡିରେ ଗଛ ଲଗେଇ ଶାଗ ଗଛ ପରିବା ଗଛ ସବୁ ଲଗେଇଚୁ ଆଉ।
ପନିପରିବା ଯେତେ କରିବା ଭଲ ଦେହ ପାଇଁ ନାଇଁ କଣ?
ହଁ ଆ ପନିପରିବା ନ ବାଡ଼ି ବଗିଚାରେ ବାଡ଼ି ବଗିଚା ଥାଇକି ଜେଦି ପନିପରିବା ନ ଲଗେଇମୁଁ ଆ କେତେ ପଇସା ଦେଇକି କିଣିକି ଖାଇମୁଁ।
ପଇସା ଦବା କିଛି କଥା ନାଇଁ ଏ ରୋଗ ବାଗ ହୋ ଉଚି ସେମାନେ ସବୁ ଦେଶୀ କଣ ଔଷଧ ଦେଇକି ବଢେଇ ଦୋଉଚନ୍ତି ଫଳ ହାରିକା। ଆମେ ତ ନିଜେ ଲଗେଇକି ଖାଇବା ଆଉ।
ହଁ ଆମର ଟିକେ ବେଶୀ ନିରାପଦ ଆଉ।
ହଁ
ଆଉ ତମ ସିଆଡେ ତ ମକା ଚାଷ ଯୋରୋ ବୋଧେ?
ହଁ
ଆଉ ଏଥର କେତେ ମକା ଲଗେଇଥିଲ?
ଆମର ମକା ଅଳ୍ପ ଲାଗିଥିଲା ଦୁଇ ତିନିଟା ବିଲ ଆଉ।
ଦୁଇ ତିନିଟା ବିଲ ଆଉ କମ ହେଲାଣି କେତେ ଦୁନିଆ ଏଥର ପଇସା ପୁରା ବିକ୍ରି କରିଚ।
ହଁ ବାପା କଣ ବିକ୍ରି କରିଥିବେ ଆଉ ମୁଁ ଆଉ ଜାଣିନି।
ଅଁହଁ ଆମ ଆଡେ କିଛି ମକା ପଠେଇଲନି।
ପଠେଇବା ଆଉ କଣ ଅଛି ଘରେ।
ହଁ ଆମ ଆଡେ ଟିକେ ପଠା ଆମେ ଟିକେ ମକା ଟିକେ ପୋଡିକି କି ସିଯେଇକି ଟିକେ ରୋଷ୍ଟ କରିକି ଖାଇମୁଁ।
ହଁ ସେଇ ତ ଆଉ କଣ ଆଉ।
ତମେ ତ ଡେଲି ମକା ଖାଉଥିବ ବୋଧେ?
ନାଇଁ ମୁଁ ମକା ଭଲ ପାଏନାହିଁ। ମୁଁ କେବଳ ମକା ପୋଡ଼ିଲେ ଟିକେ ଖାଏ ନଲେ ନାଇଁ।
ଆମ ଆଡେ କିଛି ମକା ପଠାଅ।
ହଁ ପଠେଇବା ଆଉ
ଅଁ ମକା ଟିକେ ପଠା ଆମେ ଟିକେ ଖାଉ।
ହୋଉ ହେଲା ଆଉ ଏଇ ଗୋଟେ କଥା ପଠାହବ ଆଉ କଣ।
ହଁ ତମେ ମକା ଦିଅ ଆମେ ନହେନେ କିଛି ନହେନେ ତମକୁ ସାରୁ ନହେନେ ଦେଇଦୋମୁଁ ଆଉ।
ତମ ଆଡେ ସାରୁ ପ୍ରବଳ ନାଁ କଣ?
ନା ଆମର ଗୋଟେ ବଡ଼ ବିଲଟେ ଅଛି ସାରୁ ନଗାହବ
ଓ ହୋ ହୋ ହଁ ଦେଇଦେବା ଆଉ କଣ ଆମ ଖାଇବେ ଆଉ।
ହଁ। ତମେ ଗୋଟେ ଯଦି ଦବ ଆମେ ଯଦି କିଛି ଗୋଟେ ନଦୋବୁ ତମେ ଗୋଟେ ଖରାପ ଭାବିବନି ନା।
ନା। ଆମେ ସେମିତି ଭାବୁନା ପା।
ନା ତମେ ଭାବିବ କାଳେ କୁଳେ ଯଦି
ନା
ହଁ ଆଉ।
ନା ଆଉ କଣ ଯାଉଛୁ ସନ୍ଧ୍ୟା ଦବା।
ହଉ।
ହଉ ହଉ।
ରଖୁଛି।
ହଁ।